ହ
ଆଜ୍ଞା ସାର୍।
ଆଜ୍ଞା ମ୍ୟାଡ଼ାମ୍।
ଭଲ ଅଛନ୍ତି?
ଭଲ ଅଛି, ଆପଣ କେମିତି ଅଛନ୍ତି?
ଭଲ ଅଛି, ଆଉ ଘରେ ଆପଣଙ୍କର କେମିତି ଅଛନ୍ତି ସମସ୍ତେ?
ସମସ୍ତେ ଭଲ ଅଛନ୍ତି, ଆପଣଙ୍କ ଘରେ?
ହଁ, ଭଲ ଅଛନ୍ତି, ଆଚ୍ଛା ସାର୍ ଆପ୍ ଆପଣଙ୍କ ଆଡେ ବର୍ଷା କେମିତି ହଉଛି ଆଜି?
ଆଜି ଟିକେ, ଟିକେ ବର୍ଷୁଛି ଆଉ। ଏମ ସକାଳେ ତ ବର୍ଷା ହଉନଥିଲା, ଏବେ ଟିକେ, ଟିକେ ହଉଛି।
ଆଚ୍ଛା। ଆମ ଆଡେ ନା ବର୍ଷା ଏମିତି ହଉଛି ଯେ ଘରୁ ହିଁ ବାହାରି ପାରିବେନି ଆପଣ।
ଓହୋଃ ବହୁତ ବର୍ଷା?
ବର୍ଷା ଛାଡ଼ି ହିଁ ନାହିଁ।
ଓହୋ ଆପଣଙ୍କ ଘର କୋଉଠି?
ଏବେ ଟିକେ ନା ବର୍ଷା କମିଛି କିନ୍ତୁ ଛାଡିନି।
ଉଁ ହୁଁ। ଆପଣ କୋଉଠି ରହୁଛନ୍ତି ଘର କୋଉଠି? ଓହୋ ଭଲ।
ଆପଣ କୋଉଠି ରହୁଚନ୍ତି?
ମୁଁ ସମ୍ବଲପୁର।
ଆଛା। ଆଚ୍ଛା ସେପଟେ ଆପଣଙ୍କର କଣ ସବୁ ମାନେ ଭଲ ଅଛି ବୁଲିବା ପାଇଁ।
ଆଗେ ସମଲେଇ ମନ୍ଦିର ତାପରେ ହୁମାଦୁମା। ଆଉ ଏମତି ଅଛି ହୀରା କୁଦ ଡ୍ୟାମ୍ ଗାନ୍ଧୀ ମିନାର, ନେହେରୁ ମିନାର, ଏସବୁ ଅଛି ଆଉ।
ତାହେଲେ ବହୁତ ସାରା ଭଲ ଭଲ ପ୍ଲେସ ଅଛି ନାଇଁ।
ହଁ।
ତାହେଲେ ତ ଆପଣ ସବୁ ଜାଗା ଯାଇଥିବେ?
ଆଜ୍ଞା।
ଆଚ୍ଛା ସବୁଠୁ ଆପଣଙ୍କୁ କଉଜାଗାଟା ଆପଣଙ୍କୁ ବେଶୀ ଭଲ ଲାଗେ?
ମତେ ସେଇ ସମଲେଇ ମନ୍ଦିର ଟା ଭଲ ଲାଗେ। ପୂରା ମାନେ ଏବେ ଯୋଉଟା ପୁରା ପାର୍କ ଟାଇପ ର କରିଛି ବେଶୀ ଭଲ ଲାଗେ ସମଲେଇ ମନ୍ଦିର ଟା। ଡ୍ୟାମ୍ ଟା ବି ଭଲ୍ ଲାଗେ ସେଠି ଯିବା ପାଇଁ ବୁଲିବା ପାଇଁ, ମାନେ ଯେତେ ଅଛି ମ୍ୟାକ୍ସିମମ୍ ହିଁ ମତେ ବେଶୀ ଭଲ୍ ଲାଗେ ଆଉ ତମର ସେ ପୁରୀ ସାଇଟ୍ ଭୁବନେଶ୍ଵର ସାଇଟ୍ ବି ବହୁତ୍ ଭଲ ଲାଗେ ଭୁବନେଶ୍ଵର ପୁରୀ।
ଆମର ଏଇତା ଭୁବନେଶ୍ୱର୍।
ଉଁ ତ ସେପଟେ ବି ବହୁତ୍ ଭଲ୍ ଲାଗେ ମାନେ ପୁରୀ ଗଲେ ସମୁଦ୍ରରେ ଗାଧେଇବା ଜଗନ୍ନାଥ ପୁରୀ ଦର୍ଶନ କରିବା। ଏସବୁ ତ ବହୁତ୍ ଭଲ ଲାଗେ।
ଆଚ୍ଛା ଆପଣ ଏଇତା ପୁରୀ କଥା କହୁଚନ୍ତି ଏଇଟା କିନ୍ତୁ ପୁ ମାନେ ଭୁବନେଶ୍ଵର ପୁରୀ ନୁହେଁ।
ହଁ କିନ୍ତୁ ଆମ୍କୁ ଏମ୍ତି ଲାଗେ ନା ଆମେ ଦେଖ ଆମେ ଏଠୁ ଯାଉଚୁ ତ ଆମକୁ କେତେ ସାଢ଼େ ତିନିଶହ ଚାରିଶହ କିଲୋମିଟର ପଡୁଛି ତ ତମ-ତମ ସେଠୁ ମାନେ ପଚାଶ କିଲୋମିଟର କି ଶହେ କିଲୋମିଟର ଭିତରେ ଅଛି ନା ପୁରୀଟା। ତ ଆମକୁ ଏଇଠି କଣ ଲାଗିବ କି ତମେ ଆଉ ଭୁବନେଶ୍ଵର ପୁରୀ ପାଖାପାଖି ଅଛି ସେମ୍ତି ଲାଗେ ନା ହଁ ଯେମ୍ତି କିି ତମେ କହିବ ଆଁ ତମର ସମ୍ବଲପୁର ଆଉ ରାଉଲକେଲା କେତେ ପାଖାପାଖି ଅଛି କହିବ ନା? କିନ୍ତୁ ଶହେ କିଲୋମିଟର ପଡୁଚି ଆମକୁ।
ଆଚ୍ଛା-ଆଚ୍ଛା ବୁଝିପାଇଲି।
ହୁଁ।
ଆମୁକୁ ତ ସମ୍ବଲପୁର ବହୁତ୍ ବାଟ ପଡିଯିବ।
ବାସ୍ ସେଟା ସେଇଆ ଆମକୁ ବି ତମ ସେ ଭୁବନେଶ୍ଵର ଯାହା ପୁରୀ ବି ସେଇଆ, କିନ୍ତୁ ଆମ୍ ଏଠୁ ଆମେ-ଆମେ ଭାବିବୁ କି ତମ ପାଖରେ ହିଁ ପୁରୀ ଅଛି ସେମ୍ତି ଲାଗେ। ଭୁବନେଶ୍ଵର ହିଁ ପୁରୀ ଆସୁଚି ନା।
ଆଚ୍ଛା ବୁଝିପାଇଲି।
ବୁଝିପାରିଲେ ତ?
ଆଜ୍ଞା-ଆଜ୍ଞା ଆ ସେପଟେ ଅ ସେପଟେ ତ ସମ୍ବଲପୁର ସାଇଡ୍ ରେ ମୁଁ ଶୁଣିଛି ବହୁତ୍ ସାରା ଭଲ-ଭଲ ଯେଗା ଅଛି ବୋଲି। ଅ ଆମର ଥରେ ଫ୍ୟାମିଲୀ ପିକନିକ୍ ବି ସମ୍ବଲପୁର ହବାର ଥିଲା ହଁ କିନ୍ତୁ ପାଇଁ ସେଇଟା ହେଇଯାଇଥିଲା।
ଓହୋ। ହଁ ଆସିଲେ ପରେ କୋଉ ପଟେ ଯିବି କହୁଚ?
ନାଇଁ-ନାଇଁ-ନାଇଁ ଅ ସେଇଟା ତ ଆମେ ମାନେ କଣ କହିଲେ ଅ ଦେଖିଚୁ ମାନେ ଆମେ ଯାଇଥାନ୍ତୁ ପିକନିକ୍ ରେ କିନ୍ତୁ କଣ ହେଲା ନା ଟି କି ଏମ୍ତି ସମସ୍ତେ ଯେହେତୁ ଆମେ ଫ୍ୟାମିଲି ପିକନିକ୍ କହୁଥିଲୁ ଉଁ କିଛି କାରଣ ପାଇଁ ସେଇଟା କ୍ୟାନସଲ୍ କରିବାକୁ ପଡ଼ିଲା।
ଓହୋ।
ତ ଏବେ ତ ଆଉ ହେଇନି ଦେଖାଯାଉ ଫୁଣି ଆରବର୍ଷ ଯଦି ପିକନିକ୍ ହଉଚି କୋଉଠିକି ହବ ସେମ୍ତି ଠିକ୍ ନାହିଁ ନା।
ହଁ-ହଁ।
ଆଚ୍ଛା ମୁଁ ଶୁଣିଥିଲି ଆପଣଙ୍କ ଯୋଉ ସମ୍ବଲପୁରରେ ଅଛି ହୁମ ମନ୍ଦିର। ଅ ସେଠି ଗୋଟେ ମୂର୍ତ୍ତିଟେ ଅଛି, ଯେ ଗୋଟେ ସ୍ତ୍ରୀ ଲୋକଟେ କାଟୁ-କାଟୁ ସେ ମୂର୍ତ୍ତି ହେଇଯାଇଛନ୍ତି।
ପଥର ନା ସେଇଟା ଆ ମାନେ ସେ ସେଇୟା ଗୋଟେ ମୁଁ ଶୁଣିଛି କି ସେ ଯୋଉଠି ପୋଖରୀ ଅଛି ସେଠୁ ମାଛ ଆଣିକି କାଟୁଥିଲା। ତ ସେଠି କଣ ଭଗବାନଙ୍କର କଣ ଅଛି ତ ସେ ମାଛ କାଟିଲା ବେଲେ ସେ ପୁରା ପଥର ହେଇଯାଇଛି ଆଉ।
ହଁ ସେଇ କଥା ହିଁ। ମୁଁ ଏଇଟା ଶୁଣିଥିଲି। ଅ ଯେ ସେଠି ତାଙ୍କର ତ ମୃତ୍ୟୁ ବି ଅଛି ସେମତି ମାନେ ଅ ମାନେ ଯେ ଯେମିତି ସେ ପ ମାଛ କାଟି କାଟୁଛନ୍ତି ସେମିତି ହିଁ ସେ ପଥର ବଞ୍ଚେଇଛନ୍ତି।
ସେଇଆ ଏବେ ପର୍ଯ୍ୟନ୍ତ ଅଛି।
କିଛି ଷ୍ଟୋରିଜ ଅଛି ମାନେ ବହୁତ ଜଣ ବହୁତ ସାରା କଥା କୁହନ୍ତି।
ହଁ ସେତେ ତ ମୁଁ ଜାଣିନି ସେ ବିଷୟରେ। ଉଁ ପଚାରି ମାନେ କହନ୍ତି ଟିକେ ଟିକେ ଖାଲି ଶୁଣିଛି ମୁଁ ଆଉ ସେତେ ପୁରା ଭଲ କି ଜାଣିନି।
ଆଚ୍ଛା।
ହୁଁ।
ହଁ ଆଉ ଗୋଟେ ବି ସେଠି ଅଛି ଆମ ଯୋଉ ଅ ଘଣ୍ଟେଶ୍ଵରୀ କି କୋଉ ମନ୍ଦିର ସେଠି ଘ ତ ମାନେ ମାନସିକ କରେ ମାନେ ଘଣ୍ଟ ସବୁ ଦିଆଯାଏ।
ଯାହାର ମାନେ କିଛି ଗୋଟେ ମାନସିକ କରିଥିବେ। ତାପରେ ସେଟା ପୂରଣ ହେଲେ ଯାଇକି ଘଣ୍ଟିଟା ବନ୍ଧାନ୍ତି ସେଇଠି। ବାନ୍ଧିକି ଆସିଥାନ୍ତି ତ ସେମିତି ବହୁତ ଜଣକ କର ସେଇଟା ହେଇଯାଏ ତ ସେ ଯାଇକି ଘଣ୍ଟିଟା ଦିଅନ୍ତି ସେଠି।
ଆଚ୍ଛା ସେଇଟା ବି ବହୁତ ମାନେ ମୁଁ ସେଇଟା ଆକଚୁଆଲି ଫୋନରେ ଦେଖିଛି ମାନେ ଅ ଆପଣଯୋଉ ଯୋଉ ମନ୍ଦିର କହୁନାହାନ୍ତି ମୁଁ ସେ ସବୁ ଫୋନରେ ଦେଖିଛି। କିନ୍ତୁ କେବେ ଯାଇନି।
ଆସ କେବେ ବୁଲିବା ପାଇଁ। ହୁଁ ହୁଁ ଆଉ ହୁଁ।
କେବେ ଯାଇ ହଉଛି କି ନାଇଁ।
ଆଉ ଉ ନରସିଂନାଥ ଆଉ ହରିଶଙ୍କର କେବେ ଆସ। ନରସିଂନାଥ ହରିଶଙ୍କର ବି ବହୁତ ଭଲ ଲାଗେ ବହୁତ ଭଲ ପ୍ଲେସ ସିଏ। ବଲାଙ୍ଗୀର ସାଇଡ଼ଟା ସେଟା ଅଛି।
ଆଚ୍ଛା ଆପଣଙ୍କ ଆଡେ ଯୋଉ ସମ୍ବଲପୁରୀର ଡ୍ରେସ୍ ହେରିକା ମିଳେ। ମୁଁ ଶୁଣିଛି ଯେ ସମ୍ବଲ କୋଉଠି? ଅ ସମ୍ବଲପୁରୀ କପଡା ସବୁ ଭଲ।
ହଁ ମାନେ କଣ କି ଆମ ଏଇ ଏରିଆରେ ହିଁ। ବନାହଉଛି ନା ମାନେ। ଏଇ କଣ ସୂତାକୁ ସମ୍ବଲପୁରୀ ସାଡି ପୁରା। ଆଉ କଣ ଆଉ ସେପଟ ରେ ମାନେ ଏଠୁ ଯାଇକି ସେଠି ବିକ୍ରି ହେଲେ ସେଠି ଟିକେ ବେଶୀ ରେଟ୍ ନେବେ ବେଶୀ ଦାମ୍ ନେବେ। ତ କଣ ହେବ ନା ଯୋଉଠି ତିଆରି ହଉଛି ସେ ଜାଗାରେ କିଣିଲେ ଟିକେ କମ୍ ରେଟ୍ ମିିଲିବ। ଆଉ ମାନେ ଭଲ ଭଲ ଏଠି ଥାଏ।
କେବଳ ଯଦି ଗୋଟେ କୁର୍ତ୍ତୀ କହିବେ ତାହେଲେ ଷ୍ଟାର୍ଟିଂ ଥ୍ରି ଥାଉଜେଣ୍ଡ ରୁ ଷ୍ଟାର୍ଟିଂ ହେଇଯାଏ।
ଏଠି ମୋ ହିସାବରେ ଉଁ ପନ୍ଦରଶହ ମାନେ ପନ୍ଦରଶହ ଦି ହଜାରେ ଦେଲେ ପୁରା ଭଲ ଭଲ ମିଲିଯିବ। ମାନେ ଆଉ ଉଁ କଣ କୁହନ୍ତି ବରପାଲି। ବରପାଲି ବରଗଡ଼ ବରପାଲି ନା? ସେ ଏରିଆରେ ଆହୁରି ଭଲ ମାନେ ପୁରା ସମ୍ବଲପୁରୀ କପଡା ପୁରା ସେଠି ହିଁ ବେଶୀ ମିଲେ। ଆଉ ସେ ଏରିଆରେ ହିଁ ଲୋକମାନେ କପଡା ହିଁ ବୁନନ୍ତି। ସମ୍ବଲପୁରୀ ଶାଢ଼ୀ ହେଇଗଲା କପଡ଼ା ହେଇଗଲା ସେଇଠି ହିଁ ମାନେ ବୁନନ୍ତି। ତ ସେଠି ମିଲେ ବେଶୀ ଭଲ, ଭଲ ରେଟ୍ ରେ ଆଉ ଭଲ କପଡା ବି ମିଲେ।
କି ସେଇ ଟାଇପ୍ ର ମାନେ ସମ୍ବଲପୁରୀର କପଡା ହିଁ ମତେ ଟିକେ ବେଶୀ ପସନ୍ଦ। ତ ଯେହେତୁ ଏ ଏଠି କିନ୍ତୁ ବହୁତ ରେଟ୍ ପଡିଯାଏ। ମାନେ ଆମର ପଷାପାଲି ଡିଜାଇନ୍ ହେରିକା ଜାଣିଥିବେ? ଅ ସେଇଟା ବି ମୁଁ ଗୋଟେ ଏବେ ଆଣିଥିଲି କେବଳ ଗାଉନ୍ ଟେ ଆଣିଥିଲି କୁର୍ତ୍ତି ଟେ ଅ ସେଇଟା ମତେ ପଡ଼ିଲା ଫୋର୍ ଥାଉଜେଣ୍ଡ ପାଖାପାଖି।
ବାବାରେ ସେତେ ଟଙ୍କା?
ହୁଁ ତ ମୁଁ ଭାବିଥିଲି ଯେବେ ସମ୍ବଲପୁର ଯିବି ସେତେବେଳେ ମାମାଙ୍କ ପାଇଁ ଗୋଟ୍ ଟେ ଶାଢ଼ୀ ଆଣିଥାନ୍ତି ପାଟ ର। ଦେନ୍ ମୋ ପାଇଁ ଗୋଟେ ଡ୍ରେସ୍ ଯାଇ ତ ହେଲାନି। ଏବେ ଅନଲାଇନିରେ ବି ସମ୍ବଲପୁରରୁ ଅର୍ଡର କଲେ ଆସୁଚି କିନ୍ତୁ ମାନେ ଆମେ ଜଣଙ୍କ ଥ୍ରୁ ରେ ଆଣିଆକୁ ପଡିବ। ସେଇଥିରୁ ସେମାନେ ବି ସେମିତି ବହୁତ୍ ପଇଷା ଇଯାଉଚନ୍ତି।
ମାନେ ଅନ୍ ଲାଇନିରେ କଣ ହବ ନା ମାନେ ତମେ କପଡ଼ା ଜାନିପାରିବନି କି କେମିତି କପଡ଼ା ଅଛି। ସେମାନେ ତ ଦେଖେଇବେ ଭଲ ଡିଜାଇନ୍ ଦେଖେଇବେ କିନ୍ତୁ କପଡ଼ା କେମିତି ଅଛି ତମେ ଜାନିପାରିବନି।
ଏବ ସିଏ ବି ମାନେ ପୁରା ପିୟର ଯୋଉ ସମ୍ବଲପୁରୀ ଟା ସେଇଟା ଆସୁନି।
ହଁ ମାନେ କଣ ହୁଏ ନା ମାନେ ସେଟା ବି ପିୟର୍ ସମ୍ବଲପୁରୀ କିନ୍ତୁ ସେଟା କଣ ହୁଏ ନା? ମାନେ ଯୋଉ ବୁନିଲା ବେଲେ ସେମାନେ ସୂତାଟା ଅଲଗା ଅଲଗା ବ୍ୟବହାର କରନ୍ତି ଆଉ କେତେଜଣ ଅଛନ୍ତି ମାନେ ନୂଆ ନୂଆ ଯେଉଁମାନେ ବୁନନ୍ତି ଶାଢୀଟା ବନାନ୍ତି ସେମାନେ ନା ସେତେ ଭଲ କରି ବନେଇ ପାରନ୍ତିନି। ତ ସେ କପଡା ଟା ମାନେ ଖରାପ ହେଇଯାଏ ବହୁତ୍ ଜଲ୍ଦି ଆଉ ସେ ରଙ୍ଗଟା ବି ଭଲ ଭଲ ରଙ୍ଗ ଦିଅନ୍ତିନି ମାନେ କମ୍ ରେଟରେ କିଣିଲେ କି ମାନେ ଏମିତି ଅନଲାଇନିରେ ମଗେଇଲେ। ସେମାନେ ମାନେ ସବୁ ସେ ହାଲ୍କା ଜିନିଷ ସବୁ ଦିଅନ୍ତି। ଆଉ ମାନେ ଡାଇରେକ୍ଟ ତମେ ଆସିକି ଦୋକାନ ରୁ କିଣିବ। ପୁରା କପଡା ଦେଖିଦବ କେମିତି କଣ ଅଛି କପଡା ଧରିବ ହାତରେ। ତାପରେ ଜାଣିପାରିବ ଆଉ ପୁରା ଆଖି ସାମ୍ନାରେ ଥିବ ଯୋଉ ଜିନିଷ ପୁରା ଭଲ କି ଜାଣିପାରିବ। ପରଖି ପାରିବ ନା କେଉଟା ଭଲ କେଉଟା ନାହିଁ ଭଲ।
ସେଇଟା ତ ଠିକ୍ କଥା କହିଚନ୍ତି କିନ୍ତୁ ଏବେ ତ ମାନେ କହିଆକୁ ଗଲେ ସମ୍ବଲ୍ ପୁରୀ ଅ ନାଁ କହିକି ବହୁ ଜଣ ମାନେ ଡୁପ୍ଲିକେଟ୍ ଦେଇ ଦଉଚନ୍ତି କିନ୍ତୁ ଜମା ବି ଭଲ ପଡୁନି ମାନେ କଁ କହିଲେ? ଅ ଡ୍ରେସ୍ ଟା ନା ରୁବି ରୁବି ଟାଇପିର ହେଇଯାଉଚି। ଚି ତାଦିହରୁ ସୁତା ଉଠୁଚି ଯୋଉଟା କି ପିୟର୍ ସମ୍ବଲପୁରୀରେ ଉଠେନି। ଆଉ ଦେନ୍ ରଙ୍ଗ ହଉଛି
ସେ ସେଇଟା ପୁରା ଖରାପ ଜିନିଷ। ସେଟା ମୋ ହିସାବରେ ବୋଧେ ଏ ପ୍ରିଣ୍ଟ ହେଇପାରେ? ନହେଲେ ପ୍ରିଣ୍ଟ ଯଦି ନ ହେଇଥିବ, କିନ୍ତୁ ବୁଣା ଯାଇଥିବ, କିନ୍ତୁ ସେତେ ଭଲ ରଙ୍ଗ ଦିଆହେଇନଥିବ କି ଭଲ ସୂତା ନଥିବ।
ସେଇଟା ହିଁ ତ ପ୍ରୋବ୍ଲେମ। ହଁ, ଏଠି ପିଓ ଜିନିଷ ଟା ମିଳେନି। ଆଉ ଯଦି ପିଓ ଜିନିଷ ଯୋଉଟା ମିଳେ, ସେଇ ତ ବହୁତ ପଇସା ପଡ଼ିଯାଏ। ଯୋଉଟାକି ଅଧିକ ପଡ଼ିଯାଏ। ଦଶ ହଜାର, ପନ୍ଦର ହଜାର, ପାଟ ସହିତ ମୁଁ ଏବେ ଦେଖ ଦେଖିଥିଲି, ସେଇଟା ପଚିଶ୍ ହଜାର।
ମାନେ କଣ ହଉଛି ଶୁଣ? ମୋ ହିସାବ ରେ, ମୁଁ ଜାଣିବା ହିସାବରେ ଗୋଟେ ଶାଢୀର ଦାମ୍ ଆଚୁଆଲି ରେ ପୁରାପୁରି ମାନେ ପୁରା ହାଇରେଟ ଦେଖିବ? ତାହେଲେ ସାତରୁ, ଦଶ ହଜାର ଭିତରେ ଗୋଟେ ଶାଢୀ ମାନେ ଅରିଜିନାଲ ତାର ରେଟ ଟା। କିନ୍ତୁ କଣ ହୁଏ ନା ମାନେ ପ୍ଲେସ୍ ଚେଞ୍ଜ ହେବ, ପ୍ଲେସ୍ ଚେଞ୍ଜ ହେବ, ଡିଷ୍ଟାନ୍ସ ବଢ଼ିବ, ତାହେଲେ ତାର ବ୍ରେଡ ଟା, ଆଉ ଗୋଟେ ମାନେ ସେ କଣ କୁହନ୍ତି କି ତମର ସେ ବେପାରୀ ଲୋକ ଟା ନେଇକି ଆହୁରି ଆହୁରି ତ ସେ ନେ ସେ ସେଠୁ ଆଉ ଜଣେ କିଣିଲା, ସେମିତି ସେମିତି ତାର ରେଟ୍ ଟା ବଢିଯାଏ। ମାନେ ପାଞ୍ଚ ହଜାର ହଜାର କିଣିଥିବ ତାକୁ ଦୁଇ ହଜାର ଆଉ ଜଣଙ୍କୁ ବିକିବ, ସେ ନେଇକି ଆଉ ଆଠ ହଜାର ବିକିବ, ସେ ଦଶ ହଜାର ଏମିତି ଏମିତି ରେଟ ଟା ତମ ସେଠିକୁ ଗଲା ପରେ, ସେଠି ପନ୍ଦର କୋଡିଏ ହଜାର ଟଙ୍କା ସେ ଶାଢୀ ର ଦାମ ହେଇଯାଏ।
ସେଇଆ ହିଁ ତ ହଉଛି ଏବେ।
ଯୋଉଟା ଏଠି ସାତ କି ଆଠ ହଜାର ମିଳିବ, ତମ ସେଠି କୋଡ଼ିଏ ହଜାର ପଡ଼ିବ ମୋ ହିସାବରେ।
ଆଚ୍ଛା। ଟିକେ ଫୋନ ଆସୁଛି, ଆମେ ପରେ କଥା ହବା?
ହଉ, ହଉ, ଠିକ୍ ଅଛି।
ଆଜ୍ଞା।